ହାଲୋ ଆଦିତ୍ୟ ତମର ଓ ମୁଁ ନମସ୍କାର ଭାଇ ମୁଁ ଏମିତିଆ ବସିଥିଲି ତ ତମ କଥା ହେତୁ ପଡିଗଲା। ତେଣୁକରି ତମ ତିକି ଫୋନ୍ କରିଦେଲି ଆଉ ଆଉ କଣ ସବୁ ଭଲ ଅଛି ତ।
ହଁ ଭଲ
ଆଉ ତମର ସବୁ ଦୈନଦିନ ଜୀବନ କେମିତି ଚାଲିଚି?
ଚାଲିଚି। ପାଠ ପଢା
ଆଚ୍ଛା ଆଚ୍ଛା ଆଉ ତମର କାମ ପ୍ରେସର ବହୁତ ରହୁଛି କି?
ହଁ ବା ସକାଳଠୁ ସନ୍ଧ୍ୟାଯାଏ। ସକାଳୁ ଛଅ ଆଠ ଘଣ୍ଟା କାମ ଆସିବେ
ଆଚ୍ଛା ଆଚ୍ଛା ଆଚ୍ଛା ଆଉ କଣ ପଢ଼ାପଢ଼ି କରୁଚ କଣ?
ହାଇଦ୍ରାବାଦରେ ତ ବହୁତ ଟ୍ରାଫିକ୍ ମଧ୍ୟ ରହୁଥୁବୁ।
ଟାଫିକ ଟା ବହୁତ ରହୁଛି ଯା ବହୁତ ଧୂଳି ଧୂସର ବି ଆସଚି ବହୁତ ଆମର ପରିବେଶ ସବୁ ବହୁତ ଖରାପ ଚାଲି ପାଣି ପବନ
ଆଉ ତମର ଦୈନଦିନ ଜୀବନ ବିଷୟରେ କୁହ ତମର ଦିନ ସବୁଦିନ କେମିତି କଟୁଚି କଣ ଚାଲିଚି କାମ କେମିତି। କଣ ଦେହ ଫଅ କେମିତି ଅଛି ସବୁ କୁହ ଟିକେ।
ଭଲ ଅଛି ଆଉ କମ୍ପାନୀରେ ରାତିରେ ଆମର ନଅଟା ରୁ। ସଖାଳ ସାତଟା ପର୍ଯ୍ୟନ୍ତ ଗୋଟେ ସିପ୍ଟି। ତାପରେ ସାତଟାରୁ। ଗୋଟେ ତିନିଟା ପର୍ଯ୍ୟନ୍ତ ତାପରେ ତିନିଟ ର ନଅଟା ପର୍ଯ୍ୟନ୍ତ ଏଇଟା ଦଶରୁ ଦଶ ଚାଲିଛି ତାପରେ ଆମ ସେଇଠି କମ୍ପାନୀ ଯାଇସାଇଲା ପରେ କମ୍ପାନୀରୁ ତ ବହୁତ ପ୍ରେସର। ଆ ମୁଁ ଦ କାମ ଟିକେ କଣ ଭୁଲ ଭାଲେ ହେଲେ ବହୁତ ପ୍ର ଭଲ କିଛି ଲାଗୁନି।
ଆଛା ମୋର ମଧ୍ୟ ଦୈନ ଦିନ
ଆଉ ତମର ଦୈନ ଦିନ ଜୀବନ କେମିତି ଚାଲିଛି?
ମୋର ଭଣଞ୍ଜା ଦୈନନ୍ଦିନ ଜୀବନ ସେମିତି ଚାଲିଛି କଣ କରିବା। ସକାଳୁ ମୁଁ ଏବେ କମ୍ପିଟେଟିଭ୍ ଏକ୍ଜାମ ପାଇଁ ପ୍ରିପେୟାର ହେଉଛି ତ। ଠିକ୍ ଅଛି ମୁଁ ରନିଂ ମାରିବାକୁ ଯାଇଥାଉଛି ରନିଂ ମାରିକି ଆସିଲି। ପଢାପୋଢି କରିବାକୁ ବସିଚି ପଢି ପ କରିବା ପଢାପୋଢ କରିଥାଏ ଏକ୍ଜାମ ତ ବହୁତ୍ ଲେଟ୍ କରି କରି ନେଲେଣି। ଅଂ ଟୁଡେ ଏକ୍‌ଜାମ ଦିନ ସବୁ ଦିନେ ଟେନସନ୍‌ ଲାଗେ କେତେ ଲୋକ ପୋଷ୍ଟ କାଢୋଫିକେସ କାଢ ଏରା କିଛି କରୁନାହିଁ ଠିକ୍ ଅଛି କମ୍ପିଟେଟିଭ ଏକ୍ଜାମ ପାଇଁ ଦିନି ଚାଲିଛି ଦୁଇ ମାସ ହେଲା ମୁଁ ସକାଳୁ ଉଠେ ରନିଂ ମାରିକି ଆସିଲା ପରେ ମୁଁ ରେଡ଼ି ହୋଇକି କଲେ ପଢାପଢ଼ି କରେ। ପଢାପଢ଼ି କଲା ପରେ ଯେଉଦିନ ମୁଁ କଲେଜ ଯାଇନି ସେଦିନ ପଢ଼ାପଢ଼ି କରେ ଯେଉଦିନ କଲେଜ ଯିବି ଏହି ଆସିଲା ବେଳକୁ ଛଅ ଟା ହୋଇଯାଏ ଛ ଟା ହେଲାବେଳତୁ କିଛି କାମ କରିବାକୁ ଇଚ୍ଛା ହୁଏନି।
ହ ହ।
ଖିଆପିଆ କରିକି ମୋବାଇଲ ଟିକେ ଦେଖିଲା ବଡୁ ଆଠଟା ନଅଟା ହେଇଗଲେ ମୁଁ ଶୋଇ ପଡ଼େ। ଠିକ୍ ଅଛି ଏମିତି ଚାଲିଛି ଦୈନନ୍ଦିନ ଜୀବନ ଆଉ କଣ କରିବା ଏବେ ତ ପରୀ କଲେଜରେ ମଧ୍ୟ ପରୀକ୍ଷା ଆସିଲାଣି ରେଗୁଲାର କଲେଜ ଯିବାକୁ ପଡିବ।
କୁ କଣ କୁ ଚାକି
ହଁ ଭାଇ ପଢୁଛି ସେମିତିଆ ଚାଲିଛି ଠିକ୍ ଠାକ୍ ଚାଲିନି ଆଉ।
ହ ନାଇଁ ନାଇଁ କୋଉଠି ଚାକିରି ଟେ କରୁଛ।
ମୁଁ ଏବେ ପଢୁଛି ଆମର ଏସ୍ ଏସ୍ ସି ଜଏଲ ପାଇଁ ଭାଇ। ନ କଣ ହବ କଲ ହଁ ଭାଇ କୁହ।
ଚାୁ ପା ପାଠ ପଢା ପଢି ରେ କଣ୍।
ଆଉ ସେ କରପସନ କଥା ତ ଛାଡ। ଦିନରେ ଯାକ ମୋର ଏମିତି ଅସୁବିଧାରେ ଏଇ ହିଁ ଯାଏ ଯୋଉ ଦିନ କଲେଜ ଯିବାକୁ ପଡ଼େ। ଆଉ କୋଉ କାମ କରି ହୁଏନି। ଆଉ ବହୁତ୍ କଲେଜରେ ଚାରି ଛଅ ଘଣ୍ଟା କ୍ଲାସ ଦେଢ ଘଣ୍ଟା ଦେଖି ଥାଏ ଏଷ୍ଟ୍ରା କ୍ଲାସ। ବହୁତ ହଇରାଣ କରିଦିନ୍ତି କଲେଜ ମାନ। ଦେଢ ଘଣ୍ଟା ପରେ ଚାରିଟା କ୍ଲାସ କରିଲା ପରେ ବସ ରେ ବସିକି ବ୍ରହ୍ମପୁର ଆସିଲା ବେଳକୁ ପାଞ୍ଚଟା ସାଢେ ପାଞ୍ଚଟା ହୋଇଯାଏ ପୁଣି ସାଢେ ପାଞ୍ଚଟାରୁ ବସିକି ଘରକୁ ଆସିଲା ବେଢୁ ସାଢେ ଛଅଟା ସାତଟା। ସାତଟା ପରେ ଆଉ କୌଣସି କାମ କରିବାକୁ ଇଚ୍ଛା ହୁଏନି ଦିନ ଯାକ ଥକିକିରି ଥାଏ ଅଣ୍ଟା ପିଠି କାଟେ। ଅଣ୍ଟା ପିଠି କାଟିଲେ ଖାଇ ପିଇ କିରି ଶୋଇଯାଏ ଏମିତି ହିଁ ତ ଚାଲିଛି ଦୈନନ୍ଦିନ ଜୀବନ। ଆଉ ଯୋଉ ଦିନ କଲେଜ ଯାଏନି ସେଦିନ ଟିକେ ରନିଂ କରିବାକୁ ଯାଏ ଗ୍ରାଉଣ୍ଡରେ। ଆଉ ଖେଳ ବୁଲ ସବୁ ବନ୍ଦ। ଆଉ ପଢାପଢି ମଧ୍ୟ କମ୍ପ୍ଲିଟ୍ ଏକ୍ ହୋଇପାରୁନାହିଁ। କଲେଜ ଡିଗ୍ରୀ ଟା ସରିଗଲେ ହଁ ଭାଇ କୁହ।
ହଉ ସେ କିକ୍ରେଟ କ ତ ଏଇଟା କେମିତି ଚାଲିଛି ଆଉ।
ସେଇଟା ମଧ୍ୟ ଠିକ ଚାଲିଛି କଲେଜ ଜଏନ୍ ହେଲେ ସେଟା ମଧ୍ୟ ମୁଁ ସପ୍ତାହକୁ ପ୍ଲାନ୍ କରିକି ରଖିଛି। ମୁଁ ଏମିତି କରିଦେବି ତିନି ଦିନ ଯିବି ସିଆଡେ ଆଉ ତିନି ଦିନ ଆମ ଲୋକାଲରେ ହି ଖେଳିବି। କିନ୍ତୁ କ୍ରିକେଟ କଥା ଛାଡ଼ କ୍ରିକେଟ ତ ବହୁତ ରାଜନୀତି ଆଜିକାଲି ଠିକ ଅଛି ରାଜନୀତି ବହୁତ ତାଙ୍କ ନିଜ ପିଲାଙ୍କୁ ହିଁ ନିଅନ୍ତି ନା କ୍ରିକେଟ ତ କ୍ରିକେଟ ଖେଳିବାକୁ କିନ୍ତୁ ମଜା ଲାଗେ। ଆଉ ଗ୍ରାଉଣ୍ଡରେ ତ ତମେ ଜାଣିଛ କେମିତି ଖେଳ ହୁଏ ବହୁତ ମଜା ଲାଗେ। ସବୁଦିନ ମ୍ୟାଚ ପକାନ୍ତି। ହଁ ଏ ଏବେ ତ ଦୁଇ ମାସ ତଳେ ଦୁଇ ମାସ ତଳେ ଆମର ଟୁର୍ଣ୍ଣାମେଣ୍ଟ ସରିଲା। ପୁଣି ଆର ବର୍ଷକୁ ଟୁର୍ଣ୍ଣାମେଣ୍ଟ ଆସିଲେ। ଯେବେଳେ ତାର ପ୍ରାକ୍ଟିସ ହବ ଆଉ କଣ କରିବା ସେଇ ଚାରି ପାଞ୍ଚ ମାସ୍ୟ। ସେ ସେ ଦିନୋଟି ଯାକ ଚାରି ପାଞ୍ଚ ମାସ ବହୁତ ଭଲ ଲାଗେ ତାପରେ ଆଉ କିଛି ଭଲ ନାଇଁ। ଆଉ ଭାଇ ତମେ ସିଆଡେ ଖେଳା ଖେଳି କରିବାକୁ ଯାଉଛ କି?
ହଁ ମୁଁ ଯାଉଚି ନାଁ ଏଠି ଆଏଠି ବହୁତ ମଜାମକ୍ତି ଚାଲିଛି ଏଇଠି। ଖେଳା କୁଦା କରୁଛି ଯେ କଣ କରଛୁ ଖାଲି ଗୋଟିଏ ଜିନିଷ ରବାର ସେଇଟା ବି କେବେ କାମ ପ୍ରେସର ରହିବନି ଶିଖି ପାରିବ ଚାହିଁକି।
ଆଚ୍ଛା ଆଚ୍ଛା ଆଚ୍ଛା।
ଆଉ ଦୋକାନକୁ ଜାଇଥିଲ ଦୋକାନ କାମ କେମି ଚାଲିଛି?
ଦୋକାନ ମଧ୍ୟ ଭଲ ଚାଲିଛି ଦୋକାନ ଦୋକାନ ମଧ୍ୟ ଭଲ ଚାଲିଛି। ଏମିତି ହିଁ ଥିଲା ଦୋକାନ ଏବେ ଟିକେ ବେପାର ଟିକେ ମାନ୍ଦା। କଣ କରିବା ବର୍ଷା ଦିନ ଆସିଲାଣି ଆଶା କରୁଛି ବେପାର ଭଲ ହବ। ମହାପ୍ରଭୁ କୃପାରୁ ଭଲ ହବ ବେପାର ମତେ ଯେତିକି ଯାହା ଲାଗୁଛି? ଆଉ ମୋର ବାକି ମଧ୍ୟ କାମ ଠିକ ଠାକ୍ ଚାଲିଛି ଖାଲି କଲେଜ ଡିଗ୍ରୀଟା ସରିଗଲେ ସବୁ ଜିନିଷ ଠିକରେ ହବ ଆଉ ଏମିତି ଚାଲିଛି ଆଉ କଣ କରିବା ଆଉ ଭାଇ ତମର ଘର କାମ ଚାଲିଥିଲା କେମିତି କେତେ କଣ ବାଟ ଗଲାଣି?
ହଁ ଚାଲିଚ ଠିକ ଠାକ ଆସିବା କରୁଛନ୍ତି ତାହା ତୁ ଗହୁ ଭଲ ଲାଗୁହା ଗୋଟେ ଦିନ ଆସିଲେ ଦି ଦିନ ଆସୁନାହାଁନ୍ତି ବହୁତ ବିଚାରିଆ କରୁଛନ୍ତି।
ଭାଇ ଏବେ ତ ବର୍ଷା ଦିନ ଆସିଲାଣି ଘର କାମ ଜଲଦି ସାରିଦିଅ ନହେଲେ ବହୁତ ଅସୁବିଧା ହବ।
ସେଇଟା ଏବେ ଦେଖୁଛି ସେଇ ମିସ୍ତ୍ରୀ ପା ମିସ୍ତ୍ରୀ ପାଇଁ ଜଦି ଦଦା ରହୁନାହାନ୍ତି ସେ ଆଉ ଗୋଟେ ତାର ଗୋଟେ ବାହାନା।
ହଁ ହଁ ଠିକ୍ ଅଛି ଠିକ ଆଉ ତମର ଖିଆପିଆ ସବୁ ଭଲ ତ ସିଆଡ଼େ ବାହାରେ ହାଇଦ୍ରାବାଦରେ।
ଆ ନାନୀ ଆ ବସଇତ ନାଇଁ ଏଠି କିଛି ଭଲ ନାହିଁ କି ଆମର ଓଡ଼ିଷା ଭଳିଆ ଖାଇବା ମିଳିବ କି? ଓଶାରେଠ କଥା ଏଇଟା ଗୁଡାକ ମିଳୁଛି ଏଇଠି କଣ ମିଳୁଛି ଏଇଠି ଖା ସେ ସା ଭାରତ ରେ। ଆଉ ମତେ କିଛି ଦେହ ଦୋ ଦେହ ଖରାପ ହେଇପାର?
ଆଚ୍ଛା। ତାହେଲେ ଆଉ କୋଉଠିକି ସିଫ୍ସି କଣ ପାଇଁ ହଉନ ଆଉ କୋଉଠି ସିଫ୍ଟ ହେଇଯା ଆଉ କଣ? ବହୁତ ଜାଗା ତ ଅଛି କାମ କରିବାକୁ ଆଉ କୋଉଠି ସିଫ୍ଟ ହୁଅ ଭାଇ।
ରାୟପୁରପ ରହିଯାଉଚି ଅଧାରୁ। ଦେଖିବା କୋଉଠି ସିଫ୍ଟ କରିବା କଥା ଭାବୁଚି ସେଇ ଟେନସନ୍। ମୋବାଇଲ ବାଲା ବି ସେଇ ଗୋଟେ କଥା କୋହୁଚି। ସାର୍ ମୋ ଏଇ ଖାଇବା କୋହୁନ। ଓଡିଶ ଓଡିଶାର କୋହୁନ।
ଆଉ ଭାଇ ତମ ଭାଇର ଚାକିରିଟା ଯୋଉ ହେଲା। ଚାକିରି କାମ କେମିତି ଚାଲିଚି। ତମ ଭାଇ ଭଲ ଅଛି ତ?
ହଁ ତାର ଭଲ ଅଛି
ନାଇଁ କାମ ବୋହୁତ ପ୍ରେସର ତ। କାମ ବୋହୁତ ପ୍ରେସର କି ନର୍ମାଲ କାମ।
ନାଇଁ ନର୍ମାଲ କାମ୍।
ଆ ଆଉ ତମ ତମର ଦୁ-ଦୁଃଖ୍ ହଁ ଭାଇ କୁହ କୁହ।
ହବନା ସମ୍ପର୍କ ଭଲ ତ?
ଭାଇ ଶୁବୁନି କଣ କହିଲୁ।
ଆପଣଙ୍କ ଭଉଣି ବାହାଘର କେମତି ହେଲା ଭ‌ଉଣୀଙ୍କ ବାହାଘର?
ଠିକ୍ ଅଛି ଚାଲୁଚି ଆଉ କଣ କରିବା। ଆଉ ତମର ଯୋଉ ବଜାର ଉପରେ ଦୋକଖାନଟା ଥିଲା କଣ କଲ? ଚାଲିଚି ନା ବନ୍ଦ ହେଇଗଲାଣି।
ସେଇଟା ଚା ନାଇଁ ନାଇଁ ସେଇଟା ଚାଲିଛି ଯେ ସେ ଟିକେ ପୁରୁଣା ଦୋକାନ ହେଇଗଲାଣି ତ ସେଥିପାଇଁ ଟିକେ ଭାବିକିି ଟିକେ କଲର ଦବା ଆଉ। ଏଇଟା ବାପାର
ଆଚ୍ଛା ଆଚ୍ଛା ଆଉ ତମ ବାବାଙ୍କ ଦେହ ଭଲ ଅଛି?
ଆରେ ଭାଇ ପଇସା ବି ଏମିତି ହେଲା
ହଁ ଆଜ କାଲି ତ ସମସ୍ତଙ୍କର ଦେହ ଖରାପ ହୋଉଚି ଯେମିତି ବାତାବରଣ ହେଲାଣି। ଯେମିତି ପବନ ସମସ୍ତଙ୍କର ଦେହ ଖରାପ ହୋଉଚି କଣ କରିବା।
ଭଲ ଅଛି?
ଛୋଟ ଛୋଟ ପିଲାମାନଙ୍କର ମଧ୍ୟ ବିପି, ଡାଇବେଟିସ୍ ବାହାରିଲାଣି। ଆଉ କାହାକୁ କେତେ କଣ୍ଟ୍ରୋଲ କରିବା। ଆଚ୍ଛା ହୋଉ ଭାଇ ଠିକ୍ ଅଛି ମୁଁ ରଖୁଚି।